ହା ହାଲୋ। ହଁ ଆରେ ଉଁ ଆରେ ତମେ ଆ ଏଇ ତ ଘରକୁ ଆଜି ଆସିଲି। ଏ ହଷ୍ଟେଲ ରେ ଥିଲି। ଏକ୍ଜାମ୍ ସରିଲା ଏବେ ଘରକୁ ଆସିଲି ଆଉ। ଆଉ ତମର କଣ ସେଠି ତମେ ପା କୋରାପୁଟ୍ ରେ ରହୁଥୁଲ ବୋଧେ? ଜବ୍ କରୁଥିଲ।
ହୁଁ। ହୁଁ ମୁଁ ତ ରହୁଥିଲି କଣ ରହୁଛି ବାକି ଏବେ ଟିକେ ଘରକୁ ଆସିଚି ଆଉ।
ଓ ହଁ।
ଉଁ ହୁଁ।
ଘରକୁ ଆସିଚ ଭାରି ତାହେଲେ। ଏଇ ରଜ୍ ଆ ରଜ ମହୋତ୍ସବ ପାଇଁ ବୋଧେ ଆସିଚ?
ହଁ
ହାରୋ
କଣ କହିଲ? ମାନେ ହଁ ହ୍ୟାଲୋ।
ହଁ।
ହ୍ୟାଲୋ ଶୁଭୁଛିି? ହଁ ମୁଁ କହିଲି କଣ କହିଲ? ମାନେ ଆମର ଏଇଠି ଆମର ଏଇଠି ନା କଣ କହିଲ ରଜ ଟା ଟିକେ ଭଲ ସେ ମାନେ ବନାନ୍ତି ତ।
ହଁ।
ହାଲୋ। ହଁ ସେଇଥିପାଇଁ କଣ କହିଲ ମାନେ ଆମ ଆମ ଗାଁରେ ଯେତିକ ରଜ ପାଳନ କରୁଛନ୍ତି ସମସ୍ତେ ମାନେ ଏ ରଜ। ମହୋତ୍ସବ ପାଳନ କରନ୍ତି। ସବୁ ଗୋଟେ ଗ୍ରୁପ୍ ମାନେ କମିଡି ଟାଇପ୍ ର ଅଛି। ଆଉ ତ ସେମାନେ କହିଲେ ନା ସମସ୍ତେ ଆସିବା ପାଇଁ ଘରକୁ। ଆଉ ଆମର କଣ କହିଲ? ରଜରେ ନାଁ ସବୁ ବନ୍ଧୁବାନ୍ଧବ ଝିଅଝିଆଣି ଯିଏ ବି ଥାନ୍ତି ତ ସମସ୍ତେ ଆସନ୍ତି।
ହୁଁ। ତ ସେଥିପାଇଁ ମୁଁ ମୋ ପିଇସୀ ମାନେ ବି ସବୁ ଆସିବେ। ଆମର ଯେ ଯେତେ ବନ୍ଧୁବାନ୍ଧବ ଅଛନ୍ତି। ତ ସମସ୍ତେ ଆସିବେ ତ ସେଥିପାଇଁ ମୁଁ ଆସିଛି ଏକାଥରେ କଣ କହିଲ ରଜ ବି ପାଳନ ହେଇଯିବ। ତା ସହିତ ସମସ୍ତଙ୍କ ସହିତ ଟିକେ ଦେଖା ବି ହେଇଯିବ ଆଉ।
ଓହୋ ହଁ। ଆରେ ଆରେ ଆମ ଗାଁ ରେ ବି ସେମିତି କି ରଜ ମହୋତ୍ସବ ପାଳନ କରନ୍ତି। ଆଉ ଆମର ବି ଏଠି ପୁରା ଫଙ୍କସନ୍ ଉଁ ଟାଇପ୍ ର କରନ୍ତି। ଆଉ ନାଚ ଗୀତ ହୁଏ ଆଉ ପ୍ରାଇଜ୍ ଡିଷ୍ଟ୍ରିବ୍ୟୁସନ୍ ବି ହୁଏ ଆଉ ହଁ ଆପ ଆପଣ ବି ଆମ ଗାଁକୁ ବି ଆସି ପାରିବେ ଦେଖି ଦେଖିକି ଯିବେ। ବୁଲାବୁଲି କରିକି ଯିବେ ଆମର ବି ଏଠି ବୋହୁତ୍ ବଡ଼ ବଡ଼ ଦୋଳି ପଡ଼େ। ଛୋଟ ଦୋଳି ବଡ଼ ଦୋଳି ଏମିତି ସବୁ ପଡ଼େ ଆଉ ମାଇକ୍ ବି ବଜା ହୁଏ। ବୋହୁତ ଆଉ ଖାଇବା ଖାଇବା ଷ୍ଟଲ ବି ବୋହୁତ ପଡେ। ଆଉ ଖେଳ ବି ଏଠି ଖେଳ ବି ବୋହୁତ କରନ୍ତି। ଆପ ତମେ ଆସିବି ଆ ଆମ ଗାଁକୁ ଆସିବ ଆଉ ବୁଲି ବୁଲିକି ଯିବ ଆଉ
ହୁଁ ହୁଁ ଆଉ କଣ କହିଲ ମୁଁ କଣ ଭାବୁଥିଲି କହିଲ? ଆମର ନା ହୋଉଚି ଆମର ତ ରଜ ଏଠି ଯାହା ହବ ଭାବୁଥିଲି ଆମେ ସବୁ ମାନେ ମିଶିକି କଣ କରନ୍ତେ କହିଲ ତମେ ଆମ ଗାଁକୁ ଆସନ୍ତ ତ ଆଉ ମୁଁ ବି ଯାଆନ୍ତି ଏକାଥରେ ତମେ ଆମ ଗାଁକୁ ଆସିଲେ ଏଇପଟେ ହେଇକି ଏକାଥରେ ଆଉ ଯୋଉ ଆମର ଅଛନ୍ତି ସବୁ ସେମାନଙ୍କୁ ଡାକିକି ନେଇକି ଆଉ ଆମେ ଏକା ଥରେ ଯାଆନ୍ତେ ପାଞ୍ଚ ଦଶଟା ଗାଁ କଣ କଇଲ ଫାଷ୍ଟ ରଜ ଦିନ ତ ନିଜ ନିଜ ଗାଁରେ ଧର ମଜାମସ୍ ଏମିତି କଲ ଆଉ ସେକେ କେଣ୍ଡ ରଜ ଦିନ ଯାଆନ୍ତେ ବୁଲିବା ପାଇଁ କଣ ପାଞ୍ଚ ଦଶଟା ଖଣ୍ଡେ ଗାଁ ପାଖରେ ଯାଆନ୍ତେ ସବୁଠି ତ ବନା ହୋଉଥିବ ନା ରଜ ମଉଜ।
ହଁ ହଁ ହଁ ସବୁଠି ତ ବନା ହୋଉଚି ଏବେ।
ହୁଁ। ଆଉ ଯାଆନ୍ତେ ବୁଲିକି ଖାଇକି ଯାହାବି ଏମିତି ଆସନ୍ତେ ଆଉ ଭଲ ହୁଅନ୍ତାନି କି?
ହଁ ବୁଲିକି ଖାଇଖୁଆକି ଆସିବା ଆଉ ତମେ ତମ ସାଙ୍ଗମାନଙ୍କୁ ଡାକିବ ଆଉ
ହଁ ମୁଁ ସେଇଆ କହୁଥିଲି ନାଇଁ ହଁ ମୁଁ ତ ମତେ ବି ସମସ୍ତେ ସେଇୟା କହୁଥିଲେ। କହୁଥିଲେ କି ଆଉ ତମକୁ କହିବା ପାଇଁ ଆଉ ସେଇଥିପାଇଁ ମୁଁ କହିଲି ଦେଖିବା ଫୋନ କରିଚ ତ ଏଇ ସୁଯୋଗରେ କହିଦବା ଆଉ
ହଁ ଆଉ ମୁଁ ତ ସେଇ ଫୋନ କରିଥିଲି କି ଆମର ଦୁଇ ଦିନ ସେମିତି ଟିକେ ଆମର ଏଠି ଫାଷ୍ଟ ଦିନ ରଜରେ ଆମର ଏଠି ମହୋତ୍ସବ ଟିକେ ହେଇଥାନ୍ତା। ଆଉ ସେକେଣ୍ଡ ଦିନ ଟିକେ ବାହାର ଗାଁଆଡରେ ଟିକେ ବୁଲାବୁଲି କରିଥାନ୍ତେ। ଆଉ ଲାଷ୍ଟ ଦିନ ଆମର ଟିକେ ବୁଲୁ ବୁଲିବା ପାଇଁ ଏଇଖୁଣି ଟିକେ ଭଲ ପ୍ଲେସ ଖୋଜୁଥିଲେ ପିଲାମାନେ ଯେ। ଆଉ ମୁଁ ତ ଦେଖିଲି କି ଏଁ ଏଁ ଆଉ ତମ ଆଡେ କେମି ସେଠି କଣ ତମ ଯାଜପୁର ରେ କେମିତି କଣ ସବୁ ଜାଗା ଅଛି? ଟିକେ ବୁଲାବୁଲି ପାଇଁ ଟିକେ ମୁଁ କହିଲି ଏକାଥରେ କଲ୍ କରିକି ପଚା ପଚାରିଦବା ଆଉ। ଦେଖିବା କେମିତି କଣ ଜାଗା ଅଛି ଭଲ ଜାଗା।
ହୁଁ। ନାଇଁ କଣ କହୁଥିଲି କହିଲ ଆମର ଏଇଠି ଗୋଟେ ନା ଗୋଟେ ମିନି କେଦାରନାଥ ଭଳିଆ ହେଇଚି। ଏଇ ମନ୍ଦିର ଶିବଙ୍କର ହେଲା।
ହଁ।
ଆଉ। ତ ଆମେ ସେଇଠିକି ବି ଯାଇପାରନ୍ତେ ସେଟା ଗୋଟେ ମିନି କେଦାରନାଥ କେଦାରନାଥର ମଡେଲରେ କରିଚନ୍ତି। ଠି ଶିବଙ୍କର ମୂର୍ତ୍ତି ଅଛି ମନ୍ଦିର ହି ପୁରା ସେଇଟା ଯୋଉ ଭଳିଆ ଦେଖାଯାଏ ସେଇ ଭଳିଆ କରିଛନ୍ତି। ସେ ସେଇଠିିକି ଯେ ଆମେ ଯାଇପାରନ୍ତେ ଭଲ ହୁଅନ୍ତା।
ହଁ। ହଁ ସେଠିକି ନା ମିନିକେଦାରନାଥ ସେଇ କଟକ ର ବର୍ଡର ପାଖାପାଖି ନା କଟକ? ହାଲୋ।
ତମେ ଯାଇଚ କି ସେଇଠି କି?
ନା ଆମେ ତ ଯିବୁ ବୋଲି ପ୍ଲାନିଂ କରୁଥିଲୁ ସେଇଥିପାଇଁ ତ ମୁଁ ପଚାରୁଥିଲି କି? ଦେଖିବା ଆ ଆଉ ତମ ଘର ତ ଯାଜପୁର। ଆଉ ପଚାରିଦବା ଏକାଥରେ। ଆଉ ତମ ଗାଁ ଆଡ଼େ ଯେହେତୁ ଆମେ ବୁଲିବା ପାଇଁ ଯିବୁ ରଜରେ। ଏକାଥରେ ଲାଷ୍ଟ୍ ରଜରେ ଆମେ ଭାବୁଥିଲୁ ବୁଲିଯିବା ଟିକେ କୋଉ ଦର୍ଶନୀୟ ସ୍ଥାନ ଟିକେ। ବୁଲିବା ପାଇଁ ଯିବା ଆଉ ସେଇଥିପାଇଁ ମୁଁ କହିଲି ପଚାରିଦବା ଯାଜପୁରୁରେ କଣ ଦର୍ଶନୀୟ ସ୍ଥାନ ଅଛି ଆଉ। ଆଉ କଁ ମୁଁ ଶୁଣିଥିଲି ବା ମୁଁ ବା ଶୁଣିଥିଲି, କଣ ମା ବିରଜା ବହୁତ ପ୍ରସିଦ୍ଧ ଯାଜପୁରରେ।
ହଁ, ଯାଜପୁରରେ ତ ବହୁତ୍ ଅଛନ୍ତି। ମା ବିରଜା ଆମର କଣ କହିଲ ଆରାଧ୍ୟ ଦେବୀ। ଯାଜ୍ ପୁର ର ହଉଛନ୍ତି ମା ବିରଜା। ଆଉ ସିଏ ହଉଛନ୍ତି ସବୁଠୁ ପ୍ରସିଦ୍ଧ ଆମ ଯାଜପୁରର। ତାପରେ ବିରଜା ପାଙ୍ଖ କୁ ଗଲାବେଳେ, ବିରଜା ମାଙ୍କ ପାଖକୁ, ସେଠି କଣ କହିଲ, ଗୋଟେ କୁସୁମା ପୋଖରୀ ବୋଲି ଗୋଟେ ପଡ଼ୁଚି। ଆଉ ସେଇଠି ସବୁ ବିଭିନ୍ନ ପ୍ରକାର ଫୁଲ ଗଛ ଗୁଡା ଲାଗିଚି। ଆଉ ମାନେ, କଣ ବୋଟିଂ କରିବା ଭି ମାନେ ସୁବିଧା ସେଠି ଅଛି। ତ ସେଠି ଗଲେ, ବି ଫଟୋ ଫଟ ଉଠେଇବା ପାଇଁ କି କଣ? ସବୁ ବି ବଢିଆ ଦେଖାଯିବ ସେ ଜାଗା ଟା। ସେ ଜାଗା ଟା ବି ବଢିଆ ଅଛି।
ଆରେ ଆମର ବି ଏଠି ଯୋଉ ସାନଘାଘରା, ଯୋଉ ଆମ କେଉଁଝରରେ ସାନ ଘାଘରାରେ ବି ବୋଟିଂ କରିବାର ସୁବିଧା ଅଛି।
ହଁ। ଆରେ, ମୁଁ କଣ କହୁଥିଲି ନା ତମେ, ମୁଁ ସେବେ ବି କେବେ ବି ଗୋଟେ କେଉଁଝର ଯିବି ବୋଲି ଭାବୁଥିଲି ହେଲା। ଆଉ ସେଇଠୁ ଦେଖିଆ। ତମେ ତ ଦେଖିଥିବ ବୋଧେ, ସାନଘାଘରା, ବଡଘାଘରା ଏରା ସବୁ।
ହଁ, ହଁ, ହଁ। ନିହାତି, ଆମେ ତ ଏଇଠି କେଉଁଝରରେ ତ ଆମ ଘର ପାଖରେ ନା। ବଡଘାଘରା, ସାନଘାଘରା ପାଖ-ପାଖାପାଖି ହିଁ ଆମ ଘର।
ଓହୋ, ଆଉ ସେଇଠି କେମିତି ପାଣି କଣ ମାନେ ବହୁତୁ ଉଚ୍ଚାରୁ ଖସୁଛି ନା କଣ?
ହଁ। ସାନଘାଘରା ରେ ଟିକେ ପାଣି, ଟିକେ ପାହାଡ ଉଞ୍ଚାରୁ ଟିକେ ବେଶୀ ସେଇ ଝରଣା ଖସୁଚି। ଆଉ ବଡଘାଘରାରେ ଏତେ ଉଚ୍ଚା ନାହିଁ। ବାକି ଏ ବହୁତ ଉପରୁ ଯୋଉ ବଡଘାଘରା ରେ ଗୋଟେ ଡ୍ୟାମ୍ ଅଛି। ସେଠ୍ ଡ୍ୟାମ୍ ରୁ ଖସିକି ଆସିକି ଆସୁଚି ଆଉ, କିନ୍ତୁ ସାନଘାଘରା ରେ ଟିକେ ବେଶି ଉଚ୍ଚା ରୁ ଝରଣା ବହୁଚି ଆଉ। ଆଉ ସାନ ଘାଘରା ଘରେ ଆମର ପ୍ରାୟତଃ ଗୋଟ୍ ବୋଟିଂ କରିବା ପାଇଁ ଅଛି ବୋଟିଂ ଉଁ ସୁବିଧା। ଆଉ ଗାଧା-ଗୁଧି କରିବା ପାଇଁ ଆମର ବଡ ଘାଘରା ରେ ଅଛି ସୁବିଧା ଆଉ। ଭୋଜି ହେଲା କି ଗାଧ୍ ଗାଧା-ଗୁଧି କରିବା ପାଇଁ ଆଉ ଫଟ୍-ପ୍ରାୟତଃ ଫଟୋ ଫଟ ସୁଟିଂ ପାଇଁ ଆଉ ବୋଟିଂ ପାଇଁ ସାନଘାଘରା ପ୍ରସିଦ୍ଧ, ଆମର ଏଠି କେଉଁଝରରେ। ଆଉ ଗାଧା-ଗୁଧି, ଭୋଜି-ଫୋଜି କରିବା ପାଇଁ ବଡଘାଘରା ଆଉ। ତାପରେ ଆମର ଏଠି ଆମର ଏ
ହଁ କୁହ।
ହାଲୋ ହଁ ହଁ କୁହନ୍
ମୁଁ କହିଲି ଆମର ଏଠି କେଉଁଝରରେ କେଉଁଝରରେ ଆମର ଏଠି ଗୁଣ୍ଡିଚା ଘାଇ ବି ଅଛି। ଉଁ ଗୁଣ୍ଡି ଚା ଘାଇ ଭୀମକୁଣ୍ଡ ବି ଅଛି ଭୀମକୁଣ୍ଡ। ଯୋଉଠିକି କୁହନ୍ତି ଆଗ କାଳରେ ଭୀମ ପାଦ ପକେଇକି ଯାଇଥିଲେ। ଯାହା ଦ୍ୱାରା କି ସେଇଠି ଗୋଟେ ଉଁ ବଳ ଗଣ୍ଡ ଗୋଟେ ହେଇଛି ସେଇ ସେଇ ବାଟ ଦେଇକି ଜଳ ଯୋଉ ଝରଣା ଆମର ବୋହି ଯାଇଚି ସେଇଟାକୁ ଉ ସିଏ ଗୋଟେ ପ୍ଲେସ୍ ଭଳିଆ ଉଁ ଗୁଟେ ଉଁ କରିଛନ୍ତି ଆଉ ଘର ଗୋଟେ ସେଠି କରିଛନ୍ତି। ଚାଇନିଜ୍ ଷ୍ଟାଇଲରେ ଗୋଟେ କରିଚନ୍ତି ସେଇଟାକୁ ଭୀମକୁୁଣ୍ଡ କହୁଚନ୍ତି ଆଉ।
ଓଁ ହୋଁ ନା କଁ କହିଲ ମୁଁ କେଉଁଝରରେ ଏତେ ଜାଗା ଦେଖିନି ଦେଖିଆ କେବେ ଶୀତ ଦିନ ହେଲେ ଦେଖିଆ ଯିବା ଆଉ।
ହଁ ଶୀତ ଦିନେରେ ବାକି ଆସିଲେ କେଉଁଝର ଭଲ ଲାଗେ ଆଉ।
ନା ନା ମୁଁ ଯାଇଛି କେଉଁଝର ଯେ ବାକି କେଉଁଝରରେ କଁ କହିଲ ତା ପାହାଡ ଗ ଛ ଏଇଗୁଡାକ ମାନେ ତା ପରିବେଶ ଟିକେ ବୋହୁତ ସୁନ୍ଦର ଲାଗେ ନା କି।
ହଁ କେଉଁଝରର ସବୁ ପରିବେଶ ବ ଉଁ ଉଁ ମାନେ ସୁନ୍ଦର ବୋହୁତ ସୁନ୍ଦର। ଆଉ ଏଠିକାର ପା ଉଁ ଉଁ ଉଁ ଆ ଯାହାହେଲେ କେଉଁଝରଟା ପ୍ରାୟତଃ ପାହାଡିଆ ଅଞ୍ଚଳ ନୁହେଁ କି। ସେଥିପାଇଁ ଆଉ। ଉଁ ଯୁଆଡେ ବି ତମେ ଯିବ ଉଁ ଖାଲି ପାହାଡ ପାହାଡ ପଥର ଏଇଭଳିଆ ଦେଖିବ। ଆଉ ଚା ଯାଜପୁର ତ ଆମର ବୁ ତମ ଯାଜପୁରରେ ତ ବୋହୁତ ଇସ୍ପାତ ନଗର ଖୋଲିଗଲାଣି। ଏପଟରେ ତ ଏତେ ଏମତି ନାହିଁ ନା କେବଳ ମାଇନିଂଟା ହିଁ ଆମର ଖଣିଜ ଉତ୍ପାଦନ ଉଁ ବ୍ୟବସ୍ଥାଟା କେବଳ କେଉଁଝରରେ ଅଛି ନହେଲେ ଇସ୍ପାତ କାରଖାନାଗୁଡା ତମ ଯାଜପୁରରେ ଅଧିକା ନା।
ହଁ ନା କଁ କହିଲ କେଉଁଝରର ମାନେ ପରିବେଶଟା ବି ବୋହୁତୁ ଗଛ ଅଛି ନା। ତାର କଁ କହିଲ ବାୟୁମଣ୍ଡଳଟା ବି ବୋହୁତୁ ଶୁଦ୍ଧ ମାନେ ଭଲ ଲାଗେ ମୁଁ ଯାଇଚି ସେପଟେ ବା କି ସବୁ ଜାଗା ବୁଲିନି କିନ୍ତୁ ସେଇ ପଟେ ଯିବା ଆସିବା କଲାବେଳେ ଯାଇଚି ଥରେ ଦି ଥର ଆଉ ଆ ମର ଏଠି କଁ କହିଲ ବୋହୁତ ଚାରିଆଡେ ରୋଡ ସାଇଡରେ ଘର ବିଲଡିଂ ମାର୍କେଟ୍ ଦୋକାନ ସବୁ। କିନ୍ତୁ ସେପଟେ କଁ କହିଲ ମାନେ ଗଛ ପାହାଡ ତ ସେଇ ଜାଗାଟା ଟିକେ ପ୍ରାକୃତିକ ଜିନିଷଟା ଦୃଶ୍ୟଟା ଦେଖିବାକୁ ମିଳେ ଆଉ ଭଲ ଲାଗେ ବିି ଆଉ।
ହଁ। ଆଉ ଏଥର ରଜରେ ତମୁକୁ ନିମନ୍ତ୍ରଣ ରହିଲା ଆଉ ଆମ ଆଡେ ଆସ୍ ସି ଆମ ଉଁ କେଉଁଝର ଟିକେ ଆସ ବୁଲାବୁଲି କରିକି ଯାଅ ଆମେ ବି ଯିବୁ ଭାବୁ ଚୁ ଯାଜପୁର ବୁଲାବୁଲି କରିକି ଆସିବୁ ତମ ଆଡେ କେମତି କଣ ରଜ କରାହଉଚି। ଆଉ ଆମର ଆମର ଏଠି ଫଙ୍କସନ୍ ହଉଚି ନିହାତି ଆସିବେ ଦେଖିକି ଯିବେ ଆଉ ରଜ ମହୋତ୍ସବ ଆଉ।
ହଉ ତାହେଲେ ଯିବା ଆଉ।
ହଉ ହଉ ଆଉ ସେଇଥିପାଇଁ କଲ୍ କରିଥିଲି ଆଉ ଦେଖିବା ଆମର ଟିକେ ବୁଲାବାଲି ର ପ୍ଲାନିଂ ଥିଲା ତ। ଯାଜପୁରରେ କେମିତି କଣ ଜାଗା ଅଛି ଟିକେ ଜାଣିବାର ଥିଲା ଆଉ।
ହଉ ତାହେଲେ ଆଉ ରଖନ୍ତୁ ଆଉ।
ହଉ ଆଉ ହଉ ର ରଖୁଚି ଆଉ ହଉ।
ହୁଁ।